କଣ କର ହାଲୋ। ହାଲୋ। ହାଲୋ। କନାଡ଼ି। ବା ପୁସ୍ତକ ଆମେ ବା ହି ସଛ ହାଲୋ। ହାଲୋ। ହାଲୋ।
ହାଲୋ ସ
ହୁଁ ହଁ କଣ କରୁଥିଲୁ?
ଏଇ ବସିଥିଲି ତୁ କଣ କରୁଛୁ?
ଏ ବସିଥିଲି।
ଖାଇସାରିଲୁଣି ନା?
ହଁ ଏବେ ଏ ନା ସକାଳେ ଖାଇଥିଲି ଏବେ ବା ଗା ଖାଇନି ଖାଇବ ହୁଁ ହ
ହୁଁ କଁ ଖାଇଥିଲୁ?
ମୁଁ ସକାଳେ ଆମ୍ବ ରୁଟି ଖାଇଥିଲି। ମୁଁ ମୁଁ ସକାଳେ ଆମ୍ବ ରୁଟି ଖାଇଥିଲି। ତୁ କଣ ଖାଇଥିଲୁ?
ମୁଁ ବି ମୁଁ ବି ଆମ୍ବ ରୁଟି ଖାଇଥିଲି।
ଆଉ ଖରା ବେଳେ କଣ ତିଆରି ହେଇଥିଲା ତମର?
ଏଇନା ହେଇଛି ମୋ ବିରିୟାନୀ।
ଅ ହ।
ତମର କଁ ହେଇଛି?
ଆମର ଆମର ପଖାଳ ଭାତ ଆଳୁ ଭର୍ତା ଆଉ ଆଉ କଣ ତ ମୁଁ ପାରାଦ୍ୱୀପ ବୁଲିବାକୁ ଯାଇଥିଲି।
କେବେ ଯାଇଥିଲୁ?
ଏଇ ଦି ତିନି ଦିନ ହେଲା
କେ ଆଚ୍ଛା ସେଠି କଁ କଁ ଦେଖିଲୁ?
ସେଠି ଉଁ ପାଣିରେ ଗାଧେଇଲୁ ତାପରେ ଯୋଉ ପାରାଦ୍ଵୀପ ବନ୍ଦର ସବୁ ବୁଲିକି ଆସିଲୁ।
କୁ ଯାଇଥିଲ?
ଆମେ ସମସ୍ତେ ଯାଇଥିଲୁ ଘରେ। ମୁଁ ମୋ ମାଆ ଆ ବାପ୍ ମୋ ବାପା ଭାଇ ଭଉଣୀ ସବୁ ଆମେ ଯାଇଥିଲୁ।
ହୁଁ
ହାଁ, ଆଉ ତୁ କୁଆଡେ ଯେଇନି ବୁଲିବାକୁ? କଣ?
କହିଲି ଆଜି ଯିବା ଡ୍ରେସ୍ ମୁ କହିଲି ଆଜି ଜିବାନା ଡ୍ରେସ୍ ଫ୍ରେସ୍ ଆଣି ପାଇଁ?
ହଁ ଯିବା ଵା ତିନିଟା ବେଳେ ଯିବା। ତିନିଟା ବେଳେ ଉମ ରେଡି ଥିବି, ତିନିଟା ବେଳେ ଯିବା।
ହଁ ହଁ ତୁମକୁ କହି ଦେଇଛି ତା ମୁଁ କହିଲି, ସମସ୍ତଙ୍କୁ କହି ଦେଇଛୁ ତ?
ହଁ ସମସ୍ତଙ୍କୁ କହିଦେଇଛି, ସେମାନେ କହିଲେ ହଉ ଯିବା ତିନିଟା ବେଳେ। ମୁ କହିଲି ସମସ୍ତେ ଆମ ଘରକୁ ପଳେଇ ଆସିବ ଆମେ ଯିବା। ଟିଉସନ୍ ଯିବି
ହଁ
କହିଲି ହଁ ଯିବା। ଆଉ ତୁ କୁଆଡେ ବୁଲିବା ପାଇଁ ଯାଇନୁ? କଣ?
ତୁ କଉନୁ ମୁଁ ଯାଇନି
ଆଉ ତ କେବେ ଯିବୁ?
ଦୁଇ ରଜରେ ରଜରେ କୁଆଡେ ବୁଲିବାକୁ ଯିବା କହୁନୁ?
କୁଆଡେ ଯିବା ତୁ କହୁନୁ, କୁଆଡେ ଯିବା?
ଉମ ଆମେ ତ ସବୁ କୁଆଡେ ଯିବା କହୁନୁ ତୁ କହିଲେ ତ ଆମେ ଯିବା ଆଉ ଦେ ଦେଖିବା କୋଉଠି, ଆ ନହେଲେ ଏଇଠି କୋଉଠି ବୁଲିକି ପଳେଇ ଆସିବା ଆଉ ଏତି ସବ ଜାଗା ତ ବୁଲି ଯାଇଛୁ ତୁ କହ ଯିବୁକି? ହୁଁ, ଆଉ?
ନାଇଁ କି ଭଲ ଦେଖିବା ସାଙ୍ଗ ହେଇକି ଯିବୁ। ହଁ ମୋ ଦେହ ଭଲ ଅଛି। ହଁ ମୋ ଦେହ ଭଲ ଅଛି ଆଉ।
ହୁଁ ଆଉ
ଆମେ ଯିବୁ ସାଙ୍ଗ ମାନଙ୍କ ସହିତ ହଁ କ କଣ କହିଥିଲେ?
ତ ଏଟା ବୁଝି ଥି ମୁଁ କହିଲି ଟା ମୁଁ ବୁଝିଥିଲି ଉଁ ସେ କହିଲେ ସେ ଖ ଖରା ବେଳେ ଇଏ କରିଲେନି, ମୁଁ କହିଲି ଖରା ବେଳେ ଏତେ ଖରା ହଉଛି। ଆମେ ସକାଳେ ପଳେଇବୁ ସେ କହିଲେ ହଁ ତମେ ସକାଳ ଦଶଟା ରୁ ବାରଟା ଆସିବ ଉଁ ଯେ ହଜାର ଟଙ୍କା ନେବେ କହିଲେ ଉଁ ଚାରି ମାସ ଶିଖେଇବେ,
ହଁ ଯଦି ଆମେ ଚାରି ମାସରେ ସିଖି ନପାରିଲେ?
କଣ?
ଅହ ଯଦି ଚାରି ମାସ ଭିତରେ ଶିଖି ନପାରିଲେ ତା ପରେ?
ସେ କହିଲେ ଆଉରି ଆଉ ଟିକେ ମାନେ ଶିଖେଇବେ ତମେ ଭଲକି ଶିଖିଯିବୁ।
ଆଚ୍ଛା, ଜିବା।
ହାଁ, ମୁଁ କହିଲି, ରଜ ସରୁ ତାପରେ ଯିବ, ସେ କହିଲେ ହଁ ରଜ ପରେ ଆସିବ। ସେତେବେଳେ ଖରା ବି କମ୍ ଟିକିଏ ଥିବ। ହଁ ସେତେବେଳେ ଖରା ବି ଟିକେ କମ ବି ହେଇଯାଇ ଯିବା, ଯିବା କି ଆସିବା।
ହଁ।
ଆଉ ସମସ୍ତଙ୍କୁ କହିଥିଲି ସେମାନ କହିଲେ ନା ଆମେ ଯିବୁନୁ। ଆମ୍ ମୁଁ କହିଲି ନ ଯାଅ ଆମେ ଦି ଜଣ ଯିବୁ।
ହଁ ଆମେ ଦିଜଣ ଯିବୁ ଆଉ।
ହୁଁ। ସେମାନେ ନ ଶିକନ୍ତୁ। ଆମର କଣ, ଆମେ ଆମେ ଶିକି ଗଲେ ଆମର ଗଲା।
ହଁ।
ଆଉ
ହଁ ନହେଲେ ଶିଖନ୍ତୁ ଆମେ ଶିଖିଲେ ଆମ କାମରେ ଆସିବ ଆଉ।
ହଁ। ଆମେ ଯେତେ ଆମେ ସମସ୍ତଙ୍କୁ ଦଉଛୁ ଡ୍ରେସ୍। ନିଜେ ବି ନିଜେ ଡ୍ରେସ୍ ତିଆରି କରିପାରିବା। ଆଉ ସମସ୍ତଙ୍କୁ ଦେବା କାହିଁକି ଇଏ ହବ କାଇଁ, ଆ, ନିଜ ଡ୍ରେସ୍ ନିଜ ହିସାବ ରୁ ସିଇଲେ ନିଜକୁ ଟିକେ ଭଲ ଲାଗିବ। ଅନ୍ୟ ଯେ ମାନେ ଏ ଇଏ କରଛନ୍ତି ଟିକେ ଏମିତି ବାଙ୍କା ତେଢା ହେଇଯାଇଛି ଯେ ଯୋଉ।
ନା ନିଜେ ପଇସା ହିଁ ବଞ୍ଚିଯିବ।
ହଁ। ଏ ମା- ମାନେ ଅ, ଡ୍ରେସେ ଏ ଡ୍ରେସ୍ ଆଣିବୁ ପାନ୍ସ। ଆଉ ତା ମାନେ ସିଲେଇ କରିବାକୁ ଦେଲେ ଦି-ସାତଶହ ଟଙ୍କା ମାନେ ଖର୍ଚ୍ଚ ହଉଛି। ନିଜେ ଆଣିଦେଲେ ସାତଶହ ଟଙ୍କା ବଞ୍ଚିଯିବ। ହୁଁ, ଆଉ ଯେ, ଆଉ କୁ ହୁଁ,
ଆଉ ନିଜ ଇଏ କାଟିଲେ ଭଲ ଭଲ ଡିଜାଇନ୍ ବି କରିପାରିବୋ।
ନା। ଆଉ ସେ ସେମାନଙ୍କୁ କହିଲେ ସେମାନେ କହିଛନ୍ତି ଏତେ ଇଏ ହେଇଯାଉଛି। ଏମତି ହେଇଯାଉଛି। ସେମତି ହେଇଯାଉଛି ଏମତି କହୁଛନ୍ତି ‌। ନିଜେ ଶିକିଗଲେ ନିଜେ ଭଲ କିିନି ଇଏ କରିପାରିବ। ତିଆରି କରିପାରିବ।
ହଁ ପା।
ଆଉ ଡିଜାଇନ୍ ବି କହିଲେ ଡିଜାଇନ୍ ସବୁ ବି ଶିକେଇଦେବେ। ମୁଁ କହିଲି ହଁ ଶିକେଇଦବ। ତ ଆମର ଭଲ ଆମେ ନିଜେ ତିଆରି କରିକି ପିନ୍ଧିବୁ।
ହଁ।
ନ ଶିକେଇଲେ ଆମେ ନିଜ ସେମା ଆମେ ନହେଲେ ୟୁଟ୍ୟୁବ ରୁ ଦେଖିକି ଶିକି ଯିବାନି ଡିଜାଇନ୍ କେମିତି କେମିତି ଅଛି।
କଟିଂ ଶିଖି ଗଲେ ତାପରେ ଡିଜାଇନ୍
ତାପରେ ନିଜେ ତିଆରି, ହଁ କଟିଂ ମେନ୍ ହେଲା କଟିଂ ତାପରେ ସିଲେଇ କରିବାଟା ନିଜେ ଯେମିତି ପାରିଲେ ସେମିତି ସିଲେଇ କରିଦବା। ମେନ୍ ହେଲା କଟିଙ୍ଗ ନ ଶିଖିଲେ ସିଲେଇ କରିପାରିବାନି।
ତୋମେ କଟିିଙ୍ଗ କରିଦେଲେ ସିଏ ଉଁ, ଇଏ ତ ନିଜେ ନିଜେ କରିଦବ ଆଉ।
ହଁ ମେନ୍ ହେଲା କଟିଂ ତାପରେ ସିଲେଇ କରିବାଟା କିଛି ନୁହଁ। ଆଉ ଯେ ଯେଡେ ଉଁ, ଯେମିତି ଆମେ ଡ୍ରେସ୍ ସବୁ ସାଇଟ ମାରୁଛୁ ସେଟା ସେମତି। ସି ଇଏ କରିବି, ଇଏ କରିବୁ। ଶିଖିଲେ ମୁଁ ମୁଁ ଗୋଟେ ମେସିନ୍ ଆଣିବି ତୁ ଆଣିବୁ ନା?
ହଁ ଆଣିବି।
ଭଲ କିନା ଶିଖିବା ତାପରେ ଆଣିବା। ଆଣ ନ ଶିଖିଲେ ଆଣିବେ ଘରେ ପୁରା ବାଡେଇବେ।
ଆଗେ ଶିଖିବା ତାପରେ ଜିନିଷ ଆଣିବା।
ହୁଁ। ସେ ବି ମେସିନ ବି ପଡିଯିବ ଅ ଦଶ ବାର ହଜାର ବୋଧେ ମୁଁ ବୁଝି ମାନେ କମ୍ପାନୀ ନେଇକି ପଡୁଛି ମେସିନ ର ଦାମ।
ହଁ।
ଯେମିିନି ଆଉ ଯୋଉ
ସିଏ କଣ ତା ନାଁ ଟା ମନେ ପଡ଼ୁନି ସେ ସେଇ ଦିଟା ଭଲ ଭଲ ଯେମିନିଟା ଭଲ ଟିକେ। ସମସ୍ତେ ଯେମିିନି ଆଣୁଛ
ହୋଉ ତାର ମେସି ମେସିନ ଟା ଆହୁରି ବହୁତ ସାରା ଅଛି।
ନା ଅଛି ଯେମିନିଟା ତ ଭଲ ପଡୁଛି।
ହଁ।
ମୁଁ ସେଇ କମ୍ପାନୀର ଆଣିବି ଆଉ କୋଉ କମ୍ପାନୀ ଆଣିବିନି। ସେଇଟା ଭଲ ପଡୁଛି ସେଇଟା ଆମ ଏଠି ଏଥିରେ ଏଥି ଦି ତିନି ଜଣ ଆଣିଛନ୍ତି ସେ ଯେମିନିରେ ସେଟା ଭଲ ପଡୁଛି। ମୁଁ ଟିକେ ଟିକେ ଯାଇଁ କି ସେଠି ସିଲେଇ କରୁଛି ମାନେ ଡ୍ରେସ ଫଟା ଚିରା ସ ମାନେ ସିଲେଇ କରୁଛି।
ଆଛା।
ହଁ ନିଜେ ମୁଁ ମାନେ ମେସିନ ଚଲେଇ ପାରୁଛି। କିନ୍ତୁ ସେ ଡ୍ରେସ୍ କଟିଂ ଟା ଶିଖିବା ଆଉ ମାନେ
ହଁ ମୁଁ ବି ଚଲେଇଛିି ତୁ ଡ୍ରେସ୍ କଟିଙ୍ଗ ଶିଖିଗଲେ ତାପରେ ସବୁ ନିଜେ ନିଜେ ହେଇଯିବ।
ହଁ ଏ ସିଲେଇ ନ ଶିଖିଲେ ମେସିନ ଚଲେଇବା ମେନ୍ ତାପରେ ଯାଇକି କଟିଙ୍ଗଟା।
ହୁଁ।
ତାପରେ ଯାହା ହବ।